ହ୍ୟାଲୋ
ହଁ ଭାଇ।
ହଁ ଭାଇ କେମିତି ଅଛନ୍ତି ଭାଇ?
ଭଲ।
କଣ ଖାଇଛ ଆଜି?
ହଁ ଖାଇବା ଏମିତି ର ଆମର ପଖାଳ ଭାତ ଟିକେ ଖାଇଛୁ, ଆମର ତ ଏବେ ଦିନବେଳେ ଟିକେ ପଖାଳ ଖିଆ ହୁଏ। ପଖାଳ ଶାଗ, ଆଉ ଭଜା ଟିକେ।
ନାଇ ଖରା ମାସ ତ ଭାଇ ମାନେ ଦେଖିବାକୁ ଗଲେ ମୁଖ୍ୟ ଖାଦ୍ୟ ଦେଖିବାକୁ ଗଲେ ସେଇଟା ମାନେ ବା ବାସି ପଖାଳ ଖାଇଲି ଭାଇ
ଏବେ ଭାଇ, ହୁଁ ଏବେ ଯୋଉ ଗୁଳୁଗୁଳି ହଉଛି ଭାଇ ଏବେ କଣ ଖରାରୁ ତ ବୁଲି ଯାଉଛି, ସେଇଟା ତ ଖରା ମାସ ହେଲେ ଡେଲି ଖରାଟା ହଉଥିଲା ଯେ ଏଇଟା ମନରେ ମାନେ ଥିଲା ଯେ ତା ମାନେ ଖରା ଏବେ ହେବ। ହେଲେ ଏବେ ଯୋଉ ମଝିରେ ମଝିରେ ବର୍ଷା ଟିକେ ହେଇଯାଉନି ମାଟି ତାର ଗରମ ବାଷ୍ପ ଛାଡି ଦଉଛି।
ଗୁଳ ଗୁଳିଆ ପାଗରେ ବା ହେ ସେଟା ଆଉ ରହିିବନି ମାନେ ଖରାରେ ରହିହଉଛି କିନ୍ତୁ ଗୁଳ ଗୁଳିଆ ପାଗ ଭାଇ ମାନେ ରହିହଉନି।
ଗୋଟେ ପାଗ ହେଲେ ଚଳିବ ଶୀତ ହଉଛି ତ ହଉ ଶୀତ ହଉ ଚଳିଯିବ କିନ୍ତୁ ଶୀତ ସହିତ ଯଦି ବର୍ଷା ହେଲା ସେଇଟା ଗୋଟେ ଅଲଗା। ସେଇଠି ଖରା ସହିତ ଏଇ ଯୋଉ ବର୍ଷା ଟିକେ ଟିକେ ହେଇଗଲା ବେଳକୁ ତାପରେ ବାଦଲ ଦେଖାଯାଉଛି ଆକାଶରେ, ବର୍ଷା ମେଘ ତା ମାନେ ରଖିଛି ଢାଙ୍କ କି ତ ସେଇଥିପାଇଁ ଗୁଳୁ ଗୁଳୁ ପାଗ ଆହୁରି ବଢିଯାଉଛି ଆଉ ଆପଣଙ୍କ ଆଡେ କଣ କେମତି ପାଗ ରହୁଛି?
ଆଉ ମୁଁ ଆଜି ତ ଭାଇ ବର୍ଷା ହେଇଚି ଏଇନେ ଆଗ ଭଳିଆ ଆଉ ଟିକେ ଖରା ହଉନି ଗୁଳି ଗୁଳିଆ ପାଗ ନାହିଁ କିନ୍ତୁ ଲାଗାତାର ଏଇ ତିନି ଚାରି ଦିନ ହେଲାଣି ଭୋଉତ୍
ହଁ ତାହେଲେ ଥଣ୍ଡା ତାହେଲେ ଥଣ୍ଡା ପଡିଛି ତାହେଲେ ତିନି ଚାରି ଦିନି ବର୍ଷା ହେଇଗଲେ ଟିକେ ଥଣ୍ଡା ରହିବ।
ଥଣ୍ଡା ରହିବ ଏଇନେ ତ ଆସିବ ବର୍ଷା ମାସ ଆସିବ ଆଉ। ଚାଷ ବାସ ଭାଇ ଆରମ୍ଭ ହେଲାଣି କି ତମ ପ
ଆମର ଚାଷ ଭାଇ ଟିକେ ବର୍ ଥା ନାହିଁ ବୋଲି ସ୍ ରହିଛି ଯିଏ ଯେମିତି ଟିକେ ଟିକେ ତାମାନେ ହଳ କରିଦେଇଛନ୍ତି ମାଟି ଟିକେ। ଯାହାର ଯେମିତିକିି ଆମେ ଉର୍ବର ହଁ ରହିବ ତାପରେ ଗଛ ଯୋଉ ଉଠି ଯାଉଚି ଯୋଉ ଧାନ ଦାଇଲା ପରେ ଯୋଉ ତାର ରହୁଛି ଯୋଉ ନଡାଟା ସେଇଟା ଟିକେ ମାଟିରେ ମିଶି ତି ଯିବ ବୋଲି ସେଇଟା ସେମାନେ ତାକୁ ମାନେ ହଳ କରିକି ଏଇଟା ରଖିଦଉଛନ୍ତି ସବୁ
ହଁ ଆମ ପଟେ ବି ସେମତି ଆଗୁକୁ ବର୍ଷା ଏ ଭାଇ ହେଲାଣି ଦି ତିନି ଦିନ ବର୍ଷା ହେଲାଣି ହଳ କଲେଣି ମାଟି ଉର୍ବର ପାଇଁ କିନ୍ତୁ ମାନେ ପ୍ରଚୁର ମାତ୍ରାରେ ଗୋ ଧାନ ଚାଷ ପାଇଁ ପୁଣି ଯେତକି ମାତ୍ରାରେ ଜଳ ଦରକାର ସେତକି ହବାର ବି ଅଛି ନା। ନାଇଁ ଏଇନା ଚାଷ ବାସ ଭାଇ ଆରମ୍ଭ ହେଇନି ଖାଲି ମାଟି ଉର୍ବର ପାଇଁ ହିଁ ହଳ କରିକି ରଖିଛନ୍ତି ଆଉରି ମାନେ ଏ ମାସ ଯାଇକି ଯେତେବେଳେ ଆସିବ ଉଁ ଦିତୀ ଦି ଦିତୀୟ ମାସ ଯୋଉଟା ଆସିବ ତାପରେ
ହୁଁ।
ଜୁଲାଇ ମାସ ସେତେବେଳେ ଠୁ ମାନେ ଧାନ ଚାଷଟା ଆରମ୍ଭ ହବ ଆଉ। ଆଉ ଆମ ପଟେ ତ ଗୋଟେ ପୁଟେ ଗୋଟେ ଥର ହିଁ ଧାନ ଚାଷ କରନ୍ତି।
ହୁଁ ନାଇଁ ଆମ ପଟେ ଦିଥର ହଉଚି ଭାଇ ଆମର ଦିଥର ହଉଚି।
ତମର କଣ କିନ୍ତି ମାନେ
ଆ ଆମର ଅଛି ଆମର ସୁବିଧା ଅଛି ତ ନଦୀରୁ ପାଣି ଲିଫ୍ଟରେ ଆସିପାରୁଚି। ତ ଲିଫ୍ଟ ଯେହେତୁ ଲାଗିଚି ସେଇଥିପାଇଁ ଦି ଥ ଥର ହେଇପାରୁଚି ଏବେ ଆମେ ଡାଲୁ ଏଇଟା ତା ମାନେ ହୁଁ।
ହଁ। ଆମର କଣ କି ମାନେ ଆମେ ଉଁ ଆମପଟେ ଉଁ ସେମତି ନଦୀର ସେମତି କିଛି ଲିବ୍ ପାଣି ଯୋଉ ଆପଣ କହିଲେ ସେମତି କିଛି ସୁବିଧା ନାହିଁ ଆମର ଖାଲି ବର୍ଷା ପାଣି ଉପରେ ହିଁ ନିର୍ଭର କରିକି ରୁହନ୍ତି ସେ ଥିପାଇଁ ଆମର ମାନେ ବର୍ଷକୁ ଥରେ ହିଁ ଚାଷ ହୁଏ କିନ୍ତୁ ମୁଁ ଯାଇଥିଲି ଥରେ ବରଗଡ ତାପରେ ସମ୍ବଲପୁର ସେପଟେ ଯାଇଥିଲି ସେପଟେ କିନ୍ତୁ ଦିଥର ଲେଖାଁୟ ଧାନ ଚା ଷ ହୁଏ ତାପରେ ହଁ ଆମ ପ ହଁ ଆମ ଗୋଟେ ଚାଷ ହୁଏ ଭାଇ କିନ୍ତୁ ଧାନ ଚାଷ ଥରେ ହୁଏ ତାପରେ ଧାନ ସରିଲେ ପୁଣି ସେ ବାରିରେ ହିଁ ଉଁ ପନିପରିବା ବି ଲଗାନ୍ତି ତାପରେ ମକା ଲଗାନ୍ତି ମାଣ୍ଡିଆ ବାଜେରା ତାପରେ ଶାଗ ବି ଲଗାନ୍ତି ଆଳୁ ଭେଣ୍ଡି ମାନେ ବିଭିନ୍ନ ପ୍ରକାର ପନିପରିବା ବି ଲ
ହଁ ସେଇଟା କରିବା କଥା ବି ଭାଇ ଖାଲି କଣ ଧାନରେ କଣ ହବ ଜଣେ ଖାଇବା ପାଇଁ ଧର ଚାଉଳଟା ହେଲା ବାକି ତ ପୁଣି ତାକୁ ତୁନ ଶାଗ ଆଁ ରୋଷେଇ କରିବା ପାଇଁ ଖାଇବା ପାଇଁ ଦବ ବାଇଗଣ ଭେଣ୍ଡି ଆଳୁ ସବୁ ଜିନିଷ ମିଶେଇକି କରିବା କଥା ହେଲେ ଆମ ଆଡେ କଣ ହଉଚି ପ୍ରୋବଲେ ଆମର ଲିପ୍ଟଟା ଯୋଉ ସୁବିଧା ଅଛି ଉଠା ଉଠା ଜଳସେଚନଟା ସେଇଥିପାଇଁ ଲୋକ କହି ଲେ ହେ ଧାନ ତା ମାନେ ଚାଷ କରିଦିଅ ଦୁଇ ମାସ ଧର ପଲାପୁଲି ରୁଆ ବେଉଣ ବେଉ ଷଣ ହେଇଗଲା ବଲେ ତାପରେ ଆଉ କ୍ଷେତକୁ ପ୍ରାୟତଃ କାମ ନାହିଁ ନା କିନ୍ତୁ ପନିପରିବା କଣ ଆପଣ ଡ଼େଲି ଯିବେ ଦେଖିବେ ସେଠି ରୋଗ ଲାଗିଲା ନା ପୋକ ଲାଗିଲାନା କଣ ହେଲା? ଦେଖିବାକୁ ପଡ଼ିବ କିଏ ଚୋରି କଲା କଣ କଲା ଟିକେ ନ ଦେଖିଲେ ଲୋକ ତ ନେଇଯାଆନ୍ତି ନା ପ୍ରାୟତଃ ଜିନିଷ। ତ ସେଇଟା ଟିକେ ଜଗା ରଖା ପଡ଼ୁଛି କିନ୍ତୁ ଆମର ଧାନ ଚାଷରେ ଜଗା ରଖା ଦରକାର ପଡ଼ୁନି ଟିକେ ଗଲେ ସାର ବୁଣି ଦେଲେ ପୁଣି ଆଉଥରେ ଗଲେ ପାଣି ଟିକେ ଦେଖିଦେଲେ। ଏଇଟା ସୁବିଧା ହଉଛି ଆଉ
ପନପରିବା ଚାଷ କଣ କି ଭାଇ ମାନେ ମାଙ୍କଡ ବି ପଳେଇ ଆସନ୍ତି ନା ଆସିକି ସବୁ ପତ୍ର ଖାଇଦିଅନ୍ତି ଆମେ ଭାଇ ତ୍ର ଲଗେଇଥିଲୁ ଆମ ଆମ ବାରିପଟେ ଆମର ବି ଜଙ୍ଗଲ ଭାଇ ବେଶୀ ଦୂର ନାହିଁ। ପାଖ ପାଖ ମାନ ଉ ଦି କିଲୋମିଟର ପାଖାପାଖି ହିଁ ଆମର ଗାଁଉଳି ଏରିଆଟା ନା ସେଠି ଆମେ ଆମ ବାରିପଟେ ମାନେ ଯୋଉ ଝୁଡୁଣ ଜାଣିଛ ନା ଝୁଳଣ ଝୁଣଙ୍ଗ ଯୋଉଟା କୁହନ୍ତି ଝୁଣଙ୍ଗ ଚାଷ କରାହେଇଥିଲା। ତାପରେ ଯୋଉ ଉଁ ଆହୁରି ଗୋଟେ କଣ ମକା ଦିଟା ଭାଇ ଚାଷ କର ତା ମାନେ ଆମେ ଗୋଟେ ଭୋଜି ଥିଲା ଭାଇ ଖାଇବାକୁ ଯାଇଥିଲୁ। ଆମେ ହଁ ଯାଇକି ତ ଦି ତିନି ଘଣ୍ଟା ଭିତରେ ଆସିବା ଭାବିଛ ମାନେ ଘରେ ଭାଇ ଟି କିଏ ଖାଲି ହେଇଗଲେ କଣ କି ମାଙ୍କଡ଼ ମାନେ ଆସିକି ଭାଇ ସବୁ ନଷ୍ଟ କରିଦେଇଥିଲେ।
ହଁ ହଁ ସେଇଟା ତ ଭାଇ କଣ କରିବି ଲଗେଇବେ ମାଙ୍କଡ଼ ଯୋଉ ଯଉ ଏରିଆରେ ଅଛନ୍ତି ଆମ ଏରିଆରେ ଭାଇ ଟିକିଏ କହିବାକୁ ଗଲେ କଣ କି ମାଙ୍କଡ଼ ଟିକଏ ନାହିଁ ସେଇଥିପାଇଁ ଚାଷ ହେଇପାରୁଛି। ହେଲା ନହେଲେ ମାଙ୍କଡ଼ ଯଦି ଥାଆନ୍ତେ ଏଠି ଆମର ଧର ଲାଗିଛି ତା ଆମ୍ବର ବଗିଚା ମାନ ଅଛି। ଆମ୍ବ ବଗିଚା ମାନ୍ ଆମ୍ବ ବଗିଚା ମାନେ ଏବେ ତ ଆମ୍ବ ସରି ଆସିଲାଣି ହେଲେ ଆମ୍ବ ବଗି ଜାରେ ନହେଲେ ବହୁତ ତାମାନେ ମାଙ୍କଡ଼ ଖାଇଯାନ୍ତି ଆମ ଏରିଆରେ ମାଙ୍କ୍ ଙ୍କଡ଼ ଟିକେ ନାହାନ୍ତି ସେଇଥିପାଇଁ ଟିକେ କଣ ହଉଛି କି ହଁ।
ଆମ୍ବ ଆମ୍ବ ଯେମିତି ଆମ୍ବ ବି ଖାଆନ୍ତି ତାପରେ ଆମ ଏପଟେ। ପଣସ ଗଛ ଅଧିକା ଅଛି ତାପରେ ଜାମ୍ବୁ ଗଛ ଅଧିକା ଅଛି ନା ମାନେ ତାପରେ ଭାଇ ବନ୍ୟ ଜୀବଜନ୍ତୁ ଗାଁ କୁ ମାନେ ଯୋଉ ଆସିଯାଆନ୍ତି ଆମର ଏପ ଟେ ଉଁ କେତେ ଟା ମାନେ ଜାଗା ଅଛି ମାନେ କେତେଟା ଗାଁ ଅଛି ହଁ ଭାଇ ଆମର ଏପଟେ ଆମ ପାଖରେ ନାହିଁ କିନ୍ତୁ ଆମର ଆମ ଡ଼ିଷ୍ଟ୍ରିକଟ ଆମ ଜିଲ୍ଲାର ମାନେ ଗୋଟେ ଏରେ ଗାଁ ଟେ ଅଛି ସେଠିକି ପାଖାପାଖି ସେଠି ଖି ଭାଇ ଏବେ ଗୋଟେ ଦି ବର୍ଷ ତଳେ ନା କଣ ହାତୀ ଆସିଥିଲେ ଭାଇ ସେଟା ହାତ ଦେଖ ମୁଖ୍ୟ ଭାଇ କାରଣ ହଉଛି ଯୋଉ ବନ୍ୟଜନ୍ତୁ ଆକ୍ରମଣ କରୁଛନ୍ତି ଫସଲ ନଷ୍ ଟ ସେଥିପାଇଁ ଭାଇ ଆମେ ହିଁ କାରଣ। ଆମେ ଯଦି ଭାଇ ତାଙ୍କ ଘର ମାନେ ଦେଖ ଗଛ କଟା ତ ଚାଲିଛି। ଜଙ୍ଗଲ ନଷ୍ଟ କରୁଛେ ଆମର ମୁଖ୍ୟ ଭୂମିକା କଣ କୁହ ତ ଆମେ ଗ ଛ ଲଗେଇବା କିନ୍ତୁ ମଣିଷ ତାର ଅ ମାନେ ସୁବିଧା ପାଇଁ ଅଛ କାଟଇ ଆମେ ହେଟା ଅନ୍ୟର ଘର ହଁ।
ହଁ ଆମେ ରାସ୍ତା ଘାଟ କଲେ। ଆମେ ନିଜେ ସୁବିଧାରେ ରହିବା ବୋଲିକି କଣ କଲେ ଜଙ୍ଗଲଟା କାଟିକି ପଦା କରିଦେଲେ ନିଜର ସଉକି ପାଇଁ କିଏ ସେଠି ପାର୍କ କରୁଛି। କି ଆଉ କଣ କରୁଛି ତାର ତା ମାନେ ମଣିଷ ନିଜର ସୁଖ ସୁବିଧା ପାଇଁ ସେ ଅନ ଅଲଗା ମାନଙ୍କ ଉପରେ ଯୋଉ ପ୍ର ଦେଉଛି ତାମାନେ ତାଙ୍କର ବାସସ୍ଥାନ ନଷ୍ଟ ହେଲେ ସେମାନେ ତ ବାଧ୍ୟ ଆଉ କଣ କରିବେ? ଯୋଉ ଜଙ୍ଗଲରେ ରହୁଛନ୍ତି ଜଙ୍ଗଲ ଟା ଯେତେବେଳେ ନଷ୍ଟ ହେଇଯିବ ସେମାନେ ଆଉ ରହିବେ କୋଉଠି ସେମାନଙ୍କୁ ତ ତାମାନେ ଫାଙ୍କା ଦେଖା ଗଲା। ସେମାନେ ଯୁଆଡ଼େ ଦେଖିଲେ ଯୋଉଟା ଅଛି ସେଇ ପାଟି ତ ବାଧ୍ୟ ଯିବେ ହିଁ ଯିବେ। ଏବେ ଆମର ବି ମାସେ ଦୁଇ ମାସ ନୁହଁ ଗଲା ତା ମାନେ ବର୍ଷା ଋତୁ ଗଲା ବେଳକୁ। ଆମର ଏଠିକ ବି ଆସିଥିଲେ ଭାଇ ରାତି ଛଅ ସାତଟା ଆସିଥିଲେ। ଜାଣିଲେ ନଦୀ ପହଁରିକି- ସେପଟକୁ କେମିତି କଣ ହେଲା ସେମାନେ ଆଉ ଯାଇ ପାରିଲେନି। ଏପଟକୁ କେମିତି କଣ ପଶି ଆସିଲେ? ତାମାନେ ଆମ ନଦୀର ସେପଟେ ଅଛି ଫରେଷ୍ଟ ତାମାନେ ଜଙ୍ଗଲ ଅଛି ବଡ ଜଙ୍ଗଲ ଟା। ସେଇ ଜଙ୍ଗଲରେ ଫରେଷ୍ଟର ବାଲେ କେମିତି କଣ ତାମାନେ ତାଙ୍କୁ ଘଉଡାଇଲେ? ତ ସେମାନେ ଆସିକି ସିଧା ଆମ ଗାଁରେ ପଶିଗଲେ। ସେତେବେଳେ ଆମର କଣ ଧାନ ତାମାନେେ ପହ୍ଲା ପଡିଯାଏ ଚାଷ କରିବା ପାଇଁ। ଯେମିତି ପହ ପଡ଼ିଯାଏ ସେ ହାତ- ହାତୀ ମମାନେେ ଆସିଲେ ଯେମିତି ହାତୀ ତାମାନେେ କଣ କି ଲୋକଙ୍କର ଭୟ ନା? ଆମକୁ ଏଠି ତାମାନେେ ଆମେ ବନ୍ୟଜନ୍ତୁ କିଛି ନାଇଁ। ଆମର ଏଇଟା ତ ମାନେ ଜାଗା ଟା ଆମର ଯୋଉ ଏରିଆ ର ଅଛି ଏଠି ଆମେ ଖାଲି ବିଲୁଆ ଟିକେ ଦେଖୁ ହେଲା ତାହଲେ ଆଉ କିଛି ନାହାନ୍ତି ଏଠି। ତାମାନେେ ଜଙ୍ଗଲ ବି ବିଶେଷ ବଡ ନାହିଁ ଏମତି ଛୋଟ ଛୋଟ ଖାଲି ଏରିଆ- ଚାରି ଜଙ୍କ ଆମର ନଦୀ ରହିଯାଇଛି ତ ମହାନଦୀ ଟା। ତ ସେଇଥିପାଇଁ ଜଙ୍ଗଲ ଆଉ ବେଶୀ ବଡ ବି ନୁହଁ। ତ ହାତୀ ଯେମିତି ଭାାଗି ଆସିଲେ ଆମ- ପାଇଁ ଅସୁବିଧା ହେଲା। ତାମାନେ ହାତକୁ ଆମେ ଘଉଡାକୁ କେମିତି? ସେମାନେ ରହିଲେ ଏଠି ତିନି ଦିନ ହେଲା। ତିନି ଦିନ ରହିଲେ ଏପଟକୁ ଘଉଡ଼ିଲେ ସେପଟକୁ ଯାଉଛନ୍ତି ସେପଟୁ ପୁଣି ସେପଟ ଲୋକ ହାକିଦ ଦେଲେ। ପୁଣି ଏପଟକୁ ଭାଗୀ ଆସିୁଛନ୍ତି। ଏମିତି ହେଇକି ଭାଇ ହଇରାଣ ହେଇଗଲୁ ସେ ଆମର ଯୋଉ ପୋହ୍ଲା ପକେଇଥିଲେ କେତେ ଲୋକ ତାଙ୍କର ମାଡି ଦଳୀୟ।
ଭାଇା ଆପଣଙ୍କର ଜଳସେଚନ ସୁବିଧା ଅଛି ମାଛ ଚାଷ କରନ୍ତି ନା ନାଇଁ ଆପଣଙ୍କର ସେପଟେ।
ନାଇଁ ଏଇ ନଦୀ ମଝିରେ ଏବେ ତ ଶୁଣନ୍ତୁ ଲୋକଙ୍କୁ କଣ ଲୋକଙ୍କର ସୁବିଧା? ଆପଣ ଜାଣିନାହାନ୍ତି। ଲୋକଙ୍କୁ ସୁବିଧା ଦରକାର ଲୋକ ଯଦି ସୁବିଧା ପାଇଲେ ଯୋଉଟା। ସେମାନେ ଆଉ ଅଲଗା ଟା କଣ କରିବେ? ଜଳସେଚନ ର ସୁବିଧା ଅଛି ହେଲେ ବି ହେଲେ ବି ସେମାନେ କଣ କରୁଛନ୍ତି? ସେମାନେ ଧାନ ଚାଷଟାକୁ ହିଁ ମୁଖ୍ୟ କରିଛନ୍ତି ଆଉ କିଛି ତାମାନେ କରୁନାହାନ୍ତି।
ନା ଆମ ପଟେ ଭାଇ ମାନେ ମଝିରେ ରେ ଆସିଲେ ମାନେ ବନ୍ଧ ଖୋଳନ୍ତି, ତାପରେ ମାଛ ଚାଷ। ଭାଇ ଆମର ଗୋଟେ ବର୍ଷ ହେଇଥିଲା। ଏଇନେ ବି ଆମର ଗୋଟେ ଯୋଉ ପଞ୍ଚାୟତ ପାଖରେ ହିଁ ପଞ୍ଚାୟତ ଯୋଉ ଲିଜରେ ନିଅନ୍ତି ନାଇଁ। ସେମିତି ବଡଟା ଗୋଟେ ବନ୍ଧଟେ ଅଛି ଆଉ ସେଠି ମାଛ ଚାଷ କ ମାନେ, ଛଅ ମାସ କକୁ ଥରେ ଥରେ ବର୍ଷକୁ ଥରେ ଥରେ ଏମତି ମାଛ- ଚାଷ ହୁଏ।
ହଁ ମାଛ ତ- ଟି ଭଲ। ଏବେ ସରକାର ଦେଖନ୍ତୁ ବହୁତ ଗୁଡ଼ାଏ ତାମାନେ ରିହାତି ସର ଲୋ- କଙ୍କୁ ସୁବିଧା ସବୁ ଜିନିଷ ଦଉଛନ୍ତି। ଲୋକ କେମିତି ଆଗକୁ ଅଗ୍ରସର ହେବେ ବୋଲି?
ହ ମଣିଷକୁ ସେଇଟା ଧ୍ୟାନରେ। ରଖିବାକୁ ଅଛି ସବୁ କିଛି ଭାଇ ଜୀବନ ରେ କରିବାହକୁ ପଡିବ। ଏମିତି କିଛି ନାହିଁ ସବୁ ଜିନିଷ ସୁବିଧାରେ ମିଳୁଛି ବୋଲି ଆମେ ଭାବିବା ସେମିତି ନାଇଁ। ଜୀବନରେ ବହୁତ ପରିଶ୍ରମ କଲେ ହିଁ-
ଆଉ କଣ ଆମେ ନିଜେ ପରିଶ୍ରମ ନ କଲେ ଭାଇ କିଛି- ହେବ ନାହିଁ? ଚାଷ ହେଲେ କଣ ଆମେ ନିଜେ କରିପାରିବା? ଯଦି ନିଜେ ଯଦି ଆମେ ଧର ହଲ ଲଙ୍ଗଳ ଏଗୁଡ଼ାକ ଯଦି ଆମେ ନିଜେ ଯାଇକି ଚେଷ୍ଟା କରିକି ନ ରହିଲେ ଦେଖୁ ଯଦି ହଳ କରିବା- ପାଇଁ ଜଣ ଡାକିଥିବେ। ଆପଣ ଯଦି ନଥିବେ ସେ ଆଉ କାହାର ଜମି ଚାଷୀ ଦେଇକି ସେ ଭାଗିଥିବ ଆଁ। ସେମିତି ଆପଣ ଯଦି କାହାକୁ ଡାକି ଆଣିଥିବେ ରୋଇବା ପାଇଁ, ଯଦି ଆପଣ ଟିକେ ଖସ ଗଲେ କିଏ ଗୋଟେ କହାକୁ ଆଉ ଦଶ କୋଡ଼ିଏ ଟଙ୍କା ଅଧିକା ବଢ଼େଇଥିବ ତାକୁ ନେଇକି ତା ଜମିରେ ରୋଉ।
ଆପଣ ଆସିବ ସେଠି ଝଗଡା ହେବା ଛଡା ଅଲଗା ଟା କିଛି ନାହିଁ। ଆଉ ଫ ପନିପରିବା ଆପଣଙ୍କ ଆଡେ ମିଳୁଛି ବୋଲେ ଭଲଡେ ମିଳୁଛି ନା ଏମିତି।
ହଁ, ନାଇଁ ଭାଇ ଗାଁ ଗହଳିରେ ଯେତିକି ନିଜେ ଖାଇବା ପାଇଁ କରନ୍ତି। ତ ନାଇଁ ସାର ଦିହଁ ଆମର ଗୋଟେ ଭଲ ଭାଇ ଭଲ ପନିପରିବା ଆମେ ବିଶେଷ କରି ମାନେ ସ ଟାଉନକୁୁ ଯାଇକି ଆଣୁନୁ ଆମ ଗାଁ ଗହଳିରେ ହିଁ ବହୁତ ପନିପରିବା ମିଳେ ଏଠି। ମାନେ ଆମ ଭିତର ଗାଁ ରେ ସେମାନେ ଚାଷ କରନ୍ତି ଅମୃତଭଣ୍ଡା ତାପରେ ବାଇଗଣ ଆଳୁ ଟମାଟୋ ବିଭିନ୍ନ ପ୍ରକାର ପନିପରିବା ସବୁ ଚାଷ କରନ୍ତି।
ଏଇଟା ଭଲ ଭାଇ। କଣ ହବ କି ଚାଷ ଯଦି ଚାଷୀ ଚାଷ କଲା କଣ କି ନିଜେ ଖାଇବା ସହିତ ସେ ପାଞ୍ଚ ଜଣଙ୍କୁ ଖାଇବା ଯୋଗେଇଲା ନା।
ହଁ।
ଆଉ ଆଉ ଆମେ ଚାଷ କରିବାନି ଜମି ସେମିତି ପଡ଼ିଥିବ ପଡ଼ିଆ ଆଉ ଲୋକ ତ ପରିଶ୍ରମ କରିବା ପାଇଁ ଚାହୁଁନାହାଁନ୍ତି। କଥା ହଉଛି ସେଇଠି ପରିଶ୍ରମ କିଏ କରିବ କୋଉଠି କଣ କରିକି କେମିତି ଆଗକୁ ଖାଲି ଯିବେ। ସେଇ ଜିନିଷ ହେଲେ ନିଜେ ପରିଶ୍ରମ କରିବା ପାଇଁ ଯୋଉ କଦଳୁଛନ୍ତି ସେଇଟା ହଉଛି ଅସୁବିଧା। ହଉ ଏତେ ପରିବା ଆପଣଙ୍କ ଆଡେ ପନିପରିବା ଚାଷ ହଉଛି ଭଲ ଖାଇବା ଟିକେ ଖାଉଥିବେ। ଆମ ଆଡେ ଟିକେ ହଉଛି ଯେ ଧାନଟା ପୁରା ବିଶେଷ ହଉଛି ଆଉ ପନିପରିବା ଟିକେ ବିଶୋଷ କରୁନାହାନ୍ତି ଯେ ପାଖରେ ଅବଶ୍ୟ ବଜାର ଅଛି ସେଠୁ ଯାଇକି ଆଣୁଛୁ। ହୁଁ ହଁ ଠିକ୍।